କଣଛୁ
ଏଇ ବସ କା କରଛୁ।
କଣ ଖାଇଛୁ?
ତୁ କଣ କରୁଥିଲୁ?
ମୁଁ ଏଇଠି ଯୋଉ ଫୁଲ ଗୁନୁଛନ୍ତିନି ଯଉଟା ଆମର ହଁ। ସେଇଫଲି ଜଣିଛୁ ସେଇଟା କେତେ ରଙ୍ଗର ପୁରା ଅଛି ପୁରା ବଢିଆ ଦେଖା ହଉଛି ପଥିଲେ ପୁରା ୋଲ ଦିଆ ହଉଛି ତା ଭିତରେ ଗଚରା ଦିଆ ହଉଛି। ଆଉ ତାପରେ ତାର ଯୋଉ ଗୋଟେ ଛୋଟ ଗୋଟ ପାଇପ୍ ଅଛି ସେଟା ବି ଦିଆଯାଉଛି ତା ସହିତଣ ମାଳି ବି ଦିଆଯାଉଛି ତା ଭିତରେ ଆଉ ସେଟା ମାନେ କଣ କହିଲୁ ଗୋଟେ ଯୋଉ ସୂତା ବଳିଆ ଅଛି ସେଟାରେ ବିନ୍ଧା ହଉଛି ବହୁତ ସୁନ୍ଦର ଦେଖା ହଉଛି।
ହ ହୋ। ଆଉ ଯୋଉ ଘରେ କଣ କରୁଛନ୍ତି ଆଉ ସମସ୍ତଙ୍କର ଦେହ କେମିତି ଭଲ ନା
ହଁ।
ମମି ଦେହ ଭଲ ହେଲା ମାଙ୍କର
ହୁଁ। ଆଉ ତୁ କଣ ଖାଇଛୁ?
ମୁଁ ଏଇ ଜଳଖିଆ ଖାଇଥିଲି ଓଷା ଥିଲା ଆଜି ଗୋଟେ ଓଷା ଫିଟେଇଲି ତ ସେଇ ନାଗି ଜଳଖିଆ ଖ କରିଥିଲେ ଘରେ ଛଣଛଣି କରିଥିଲେ। ଖାଇଦେଇ
ଁ କଣ କଣ ଛଣା ଛଣି କରିଥିଲି।
କଣ ପିଆଜି କରିଥିଲେ ଆଉ ଆଳୁ ଚିପ୍ସ ବା କରିଥିଲେ। ବାଇଗଣୀ କରିଥିଲେ ବାଇଗଣ ଟିକେ ଇଏ କରିକି
ହୁଁ ବାଇଗିଣୀ କେମିତି କରନ୍ତି କହିଲୁ?
ସେଟା ଯୋଉ ବେସଣ ଫାଷ୍ଟ ଗୋଟେ ବଲା କି କିମ୍ବା କଟର କିଛିରେ ନେଇ ନବୁ ତାପରେ ସେଥିରେ ଲୁଣ
ହଁ।
ହଳଦୀ ତାପରେ ମିର୍ଚ କଚ ଗୁଣ୍ଡ ଟିକେ ଅଦା ଆଉ ରସୁଣ ପେଷ୍ଟ ଟିକେ ପକେଇକି ପାଣି ଦେଇକି କି ତାକୁ ଟିକେ ଘଲି ମାନେ ଘୋଲି ଦେବେ ଭଲସେ ତାପରେ ସେ ଟିକେ ପାଣି ପାାଣି ଟାଇପ୍ ଥିବ ଯେମିତି ପୁରା ଶୁଖିଲା କରିବନି ତାପରେ ବାଇଗଣ ନେଇକି ତାକୁ ପତଳା ପତଳା କରି କାଟିକି ସେ ତେଲ ଗୋଟେ କଡ଼େଇରେ ପ ବ ତା ଭିତରେ ଯୋଉ ବେସନ ଭିତରେ ତାକୁ ଟିକେ ଲଗେଇ ଦବା ବେସନ ଭଲ ସେ ଲାଗିଯିବ। ବଣ ନେଇ କହିଦେଅ ତେଲ ଯେମିତି ଗରମ ଥିବ ତାପରେ ସେଟା ପକେଇଲେ ସେ ଟିକେ ନାଲି ନାଲି ହେଇ ଯବେ ବାହାର କରିଦବା ହେଇଯାଇଥିବ
ବଢିଆ ରହିଲା
ହୁଁ ଭଲ ଲାଗୁଛି।
ହ ହୁଁ।
ସେଇଟା ଘରେ କରିଥିଲି ମୁଁ ଦେଖିଥିଲି।
ଓହୋ। ଆଉ ଜାଣିଛୁ ଯିଉ ପକୁଡି ଆଉ କେମିତି ପନିର ସିଙ୍ଗଡା ହୁଏ ଜାଣିଛୁ?
ନା।
ମୁଁ କହୁଛି କଉ
ହ
ଯୋଉ ଫାଷ୍ଟ ଆମର ମଇଦା ଆଣନ୍ତି ମଇଦା ଆଣିକି ତାକୁ ପୁରା ଦଳି ଦିଅନ୍ତି। ତା ଯୋଉ ଯେମିତି ଅଟା କ ଚକୁନ୍ତି ସେମିତି ମଇଦାକୁ ବି ଚକଟ ଦିଅନ୍ତି ପୁରା ତାକୁ ପୁରା ଛୋଟ ଛୋଟ ଗୋଳା କରିଦିଅନ୍ତି ଗୋଳା ଗୋଳା କରିକି ତାକୁ ମାନେ ଗୋଲ ଗୋଲ ବେଲି ଦିଅନ୍ତି ତାପରେ ଏପଟେ ଆଳୁ ଆଳୁ ତମେ ଯେତିି ଖାଇବେ ସେଇ ହିସାବରେ ନବ ସିଝେଇ ଦେଇକି ସେ ଆଳୁ ସିଝିଗଲା ତାପରେ ସେଥିରେ ତେଲ ଟିକେ ପକେଇକି ଫୁଟଣ ପକେଇକି ଆ ତା ଦେହରେ ଟମାଟର ପକେଇକି ତମ ପିଆଜ ପକେଇବ ପିଆଜ ପକେଇକି ଆ ତାପରେ ଆଳୁ ପକେଇ ଦିଅନ୍ତି ଯେତିକି ଯୋଉ ଅ ହଁ କଣ କତା ଅଟର ଆସେ ନା ଯୋଉ ଗ୍ରୀନ୍ ଗ୍ରୀନ୍ ମଟର ତାକୁ ବି ଚାହିଁଲେ ପକେଇ ପାରିବୁ। ଆ ତାପରେ ହଳଦୀ ଲୁଣ ଲଙ୍କା ଗୁଣ୍ଡ ଆଉ ଯଦି କରି ମସଲା ଟିକେ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଟିକେ ଆଉ ଏବେ ଯୋଉ ମ୍ୟାଜିକ ମସଲା ଆସୁନନି ମ୍ୟାଜିକ ମସଲା ସେଇ ଯୋଉ ମଜିକ ମସଲା ବି ପକେଇ ପାରିବ ତା ସହିତ ଆଉ ବି କିଛି ପକେଇବୁ ଯୋଉ ଆଉ କଣ ଗୁଣ୍ଡ ରହିଲା ଆଉ କିଛି ନାଇଁ ଏତିକି ପକେଇବୁ ତା ଗୋଳେଇବୁ ସେ ଟିକେ କଷ ହେ ଗଲା ପରେ ଆଳୁ ପକେଇଦବୁ ଆଳୁ ପକେଇ ଦେଇକି ସେଟା ହେଇଯିବ ଗୋଟେ ଆ ଇଏ ଭଳିଆ ମାନେ ଆଳୁର ର ଗୋଟେ ଭର୍ତ୍ ହଁ କହିଲ ତେଲରେ ଜିରା ପକେଇବୁ
ନା ଯେଉ ଜିରା ଗୁଣ୍ଡ
ଜିରା ଗୁଣ୍ଡ ବା କହିଲି ଜିରା ଗୁଣ୍ଡ ପକେଇବ ତାପରେ ସେଇଟା ଗୋଳେଇ ଦବୁ ତାପରେ ଏପଟେ ଯୋଉ ବେଲି ଦିବୁ ତା ମଝିରେ ଦେଇକି ଏମିତି ଏମିତି ଏମତି ଯୋଉ ଏଟା ଏପଟକୁ ହଁ ମାନେ ବାହା ପଟା ଏପଟକୁ ଆଣିବୁ ଡାହାଣ ପଟା ଏପଟକୁ ଆଣିକି ମଝିରେ ଦ ହବୁ ଯୀ ବା ଉଙ୍ଗଡା ଆଉ ଯଦି ପନିର ଶିଙ୍ଗଡା ପନିର ଶିଙ୍ଗଡା ଯଦି ହବ ପନିର ତା ଭିତରେ ପକେଇବୁ ପନିର ତା ଭିତରେ ରେ ପକେଇକି ଆଳୁ କରିି ପାରିବୁ ପନିର ସିଙ୍ଗଡା ଖାସ କରି ଚାଉମିନ ଆଉ ପନିର ମିସେଇକି ପକାନ୍ତି ତ ଚଉମିନ୍ ଆମେ ଯେମିତି କରନ୍ତି ଯୋଉ ଚଉମିନ୍ କୁ ାକୁ ଆଣିକି ସିଝେଇଦବା ସିଝେଇକି ଛାଙ୍କିଦବା ତାପରେ ଯୋଉ ଆସିବ ଆମର ତେଲ ଆଉ ଜିରା ପକେଇଦକି ରସୁଣ ପକେଇଦବୁ। ତାପରେ ସେଥିରେ ଯୋଉ ଫାଷ୍ଟ ପକେଇବୁ ହଁ ଗାଜର ଗାଜର ଟିକେ ଭାଜି ହେଇସାରିଲା ପରେ ତାକୁ ପକେଇବୁ ବନ୍ଦ କୋବି ବନ୍ଧାକୋବି ପକେଇ ସାରିଲା ପରେ ଟିକେ ପକେଇବୁ୍ୟାପସମ ତା ଟିକେଲା ଗର ମସଲା ପକେଇବୁ ଚାଉମିନ ମସଲା ପକେଇବୁ ସେ ଟିକେ ଭଲସ କଷିଗଲା ପରେ ଯୋଉ ସୋୟା ସକ୍ ଚି ସକ୍ ଟମାଟୋ ସସ୍ ଆଉ ଯଦି ଭିନେଗର ଥିବ ପକେଇଦବୁ। ଗୋଳେଇ ଦେଇକି ଚାଉାମିନ ପକେଇକି ଗୋଳେଇ ଦବୁ ଆଉ ତା ଦେହରେ ପନିର ବି ପକେଇ ଦବୁ ଆଗରୁ ପନିର କାଟିକି ଭାଜି ଦେଇଥିବୁ ଯଦି ତୋର ଛାଣିବୁ ଛାଣି ଦେଇଥିବୁ ତାହେଲେ ସେଥିରେ ପକେଇଦବୁ। ତାପରେ ସେ ଯୋ ସିଙ୍ଗଡା ଯେତିକି ବେଲିକି ରଖିଥିବୁ ତା ଦେହରେ ସେ ପନିର କୁ ଯୋଉ ଚାଉମିନ ପନିର କୁ ପହସେଇ ଦେଇକି ଛାଙ୍କି ଯୋଉ ଏମିତି ମଡି ଦେଇକି ତେଲ ଛାନିଦେବୁ। ପାନି ସିଙ୍ଗଡ଼ା ଆଉ ସେଟା ହେଲା ସାଧା ସିଙ୍ଗଡ଼ା। ଆଉ ଆଳୁ ସିଙ୍ଗଡ଼ା।
କିନ୍ତୁ ମତେ ପନିର ସିଙ୍ଗଡ଼ା ଖାଇବାକୁ ଭଲ ଲାଗେନି ବେଶୀ ଟେଷ୍ଟ ମତେ ଭଲ ଲାଗେନି।
ତତେ କଉ ସିଙ୍ଗଡ଼ା ଭଲ ଲାଗେ?
ମତେ ସାଧା ସିଙ୍ଗଡା ହିଁ ଭଲ ଲାଗେ।
ଓ ହୋ।
ମାମଁ ଘରକୁ ଯାଇଥିଲୁ?
ମୁଁ ମାମୁଁ ଘରକୁ ରଜ ପରଦିନ ଯାଇଥିଲି। ବୁଲିକି ପଳେଇ ଆସଥିଲି।
ହଁ। ଆଉ କଲେଜ ଖୋଲା ଅଛି ନା ଛୁଟି। ଯାଉଛୁ? କଲେଜ୍।
ନା ଯାଇନି।
ଏଗ୍ଜାମ୍ କେବେ ଅଛି?
ଏଗ୍ ଜାମ୍ ଆର ମାସରେ ବୋଧେ।
ହଁ।
ସବୁ ମିଶିକି ହ ଏକ୍ଜାମ ହୁଏ। ସବୁ ଯୋଉ ଯେତିକି ସବଜେକ୍ଟ ତେବେ ସବୁ ମିଶିକି ହବ।
ଙ୍କ କହିଲେ?
ଆମ ଗଛରେ ନା ଆମ ଗୋଟେ ଗଛ ଅଛି ପିଜୁଳି ଗଛ ମେଞ୍ଚେି ପି ଜୁଡ଼ି ହଉଛି।
ମିଠା ଲାଗେ?
ହଁ ବହୁତ ମିଠା। ବଡ଼ ବଡ଼ ବି ଅଛି।
ପାଇଁ ଆଣିବୁ ନା?
ଦେଖା ହେଲେ ଯଦି ପିଜୁଳି ଥିବ ତ ନେଇକି ଜିମି।
ହଁ ଆଉ ତମର ବାଡିରେ ଆଉ କୋଉ କୋଉ ଗଛ ଅଛି?
ଆମର ଖାଲି ପିଜୁଳି ଗଛ ଅଛି ଆମ୍ବ ଗଛ ଅଛି ଆମ୍ବ ଗଛରେ ଆମ୍ବ ହେଇଥିଲା ମେଞ୍ଚେ ହେଇଥିଲା ସେ ଡଡି ଟା ଭାଙ୍ଗିଗଲା।
ହୁଁ।
ହଁ ଆମ୍ବ ହେଇଥିଲା ଏବେ ଆଉ ଆମ୍ବ ସରିଲାନି। ଆଉ ପୋଇ ଗଛ ଅଛି ଆମର ଗୋଲାପ ଫୁଲ ଗଛ ଦିଟା ଅଛି ବୋଇତାଡୁ ଗଛ ଅଛି।
ହୁଁ ବୋଇତାଳୁ ଫୁଲ ବରା ଖାଇଛୁ ନା?
ନା ଖାଇନି। ପପିତା ଗଛ ବି ଅଛି।
ଜାଣିଛୁ ବୋଇତାଳୁ ଫୁଲ ବରା ଟା ଏତେ ବଢିଆ ଲାଗେ। ମୋ ମମି ବନେଇଦବ ମାନେ ମସ୍ତ ଲାଗିବ ପୁରା ଯୋଉ କଣ କହିଲୁ ପୁରା ହଳ ଚୁନା ସହିତ ବେସନ ମିଶେଇ ଦବ ତା ସହିତ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ। ହେଲା ତପରେ ଅଦା ଛେଚିକି ଟିକେ ଯଦି ତମେ ରସୁଣ ଅଦା ରସୁଣ ଛେଚି ପକେଇବ ଆହୁରି ବଢିଆ ଲାଗିବ। ତୋ ବୋଇତାଳୁ ଫୁଲକୁ ଭଲସେ ଧୋଇ ଦେଇଥିବୁ ତାଧେରେ ବୁଡେଇ ଖାଲି ତାୱା ରେ ପକେଇବୁ। ସେଟା ଟିକେ ପୁରା ପୋଡପୋଡିଆ ହେଇଯାଇଥିବ ମସ୍ତ୍ ଲାଗିବ। ଭାତ ଡାଲି ବୋଇତାଳୁ ଫୁଲ ଅ ଭ ଆଉ ଆଳୁ ଭର୍ତାକୁ ମସ୍ତ ଖାଇବା ଆଉ।
ମୁଁ ବୋଇତାଡୁ ମୋ ଯୋଉ ମୋ ଯୋଉ ବୋଇତାଡୁ ଫୁଲର ଯୋଉ ବେସଣରେ ତାକୁ ବୁଡ଼େଇକି ତେଲରେ ଛାଣିକି ଖାଇଛି।
ହୁଁ ସେଟାସ୍ ଛାଣିକ୍ ଖାଇବା ହବ ତେଲ ତାୱାରେ ବ ତାୱରେ ଯେମିତି ପି ପିଠା କରନ୍ତି ସେମତି ଅ କଲେ ବି ହବ।
ହଁ ଅ।
ଆଉ ଜାଣିଚୁ ଆଉ ଆମ ରଜରେ ଆମର କୋଉ ପିଠା ହୁଏ। ଆମର ରଜରେ ପୋଡ ପିଠା ହୁଏ। କେମିତି କହିମି? ଆ ଆମର ଫାଷ୍ଟେ ଯୋଉ ପିଠୋଉ ବାଟି ଦେବେ ପିଠୋଉ ବାଟି ଦେଇକି ଆଉ ତା ଦେହରେ ଯେତି ତମେ କାଜୁ କିସମି ପକେଇବ ପକେଇବ ନହେଲେ ଯୋଉ ଚୁଲି ରେ ନୁହଁ ଚୁଲିରେ ଯୋଉ ପାଉଁଶ ଥିବ ସେଇ ପାଉଁଶ କାଢିଦେବେ। କାଢି ଦେଇକି ସେଥିରେ ଟିକେ ସେଇ ଯୋଉ ଚୁଲିରେ ମାନେ ସେଇ ଯୋଉ ଚୁଲିରେ ଟିକେ ପାଉଁଶ କାଢିଦେଇ କଦଳୀପତ୍ରରେ ଦେଇଦେବେ ଯୋଉ ପିଠଉ। ପିଠଉ ଦେଇ ଦେଇକି ତାକୁ ଆଉ ଗୋଟେ କଦଳୀ ପତ୍ରରେ ପୁରେଇ ଅ ପ ପସେଇ ଦେଇକି ସେଟା ପୁରା ଯୋଉ ସେଇ ଯୋଉ ଚୁଲିରେ ଯୋଉ ନିଆଁ ଥୋଇଥିବେ ତା ଉପରେ ବସେଇଦେବେ ସେ ପୁରା ହ
ପୁରା ପୋଡି ହେଇଯିବ। ପୋଡି ହେଇଗଲା ପରେ ତା ଭି ମାନେ ପୋଡି ମାନେ ପିଠା ପୋଡି ହବନି ଖାଲି ସେ ଯୋଉ ପତ୍ରର ପୋଡି ହେଇ ଯିବ। ହେଇ ଯୋ ପୋଡ ପିଠା।
ଏଣ୍ଡୁରି କେମିତି ହୁଏ ଜାଣିଛୁ? ମୁଁ ଜାଣିନି?
ହଁ ଏଣ୍ଡ୍ରୁ ପିଠା ବି ଜାଣିଚି। ଏଣ୍ଡ୍ରୁପିଠା ଯେତବେଳେ ଯୋଉ ଆମର ଯୋଉ ଅଷ୍ଟମୀ ହୁଏ ନା ଅଷ୍ଟମୀ ସେଇ ଯୋଉ ସେଇ ଯୋଉ ପର୍ବରେ ହୁଏ। ହଁ ଯୋଉ ଏଣ୍ଡୁରି ପିଠା କେମତି ହୁଏ କହିଲୁ ଯୋଉ ତାର ଗୋଟେ ପେସାଲ୍। ମାନେ ଭଲ ପତ୍ର ହଉଚି ଯୋଉ କଦଳୀ ପତ୍ର ମାନେ ଯୋଉ ହଳଦୀ ପତ୍ର। ତ ସରି ହଳଦୀ ପତ୍ର ତ ହଳଦୀ ପତ୍ର କିଣି ଆଣିବୁ
ବହୁତ ଭଲ ବାସ୍
ହୁଁ ହଁ। ତ ପିଠଉ ଦେଇଦବୁ ଯୋଉ ପିଠଉ ବାଟିଥିବୁ। ତା ଦେହରେ ନଡିଆ ର ପୁର କରିଥିବୁ ନଡିଆ ପୁର। ନଡିଆ ଚିନି ପୁଡ ହଉ ଛେନା ପୁଡ ହଉ ଫେସି ଗୋଟେ ଅଛି ଜାଣିଚୁ। ଫେସି ସି ଗୋଟେ ପୁ ଯୋଉ ସେଟା ଭାଜିକି ପୁର କରନ୍ତି।
ମୁଁ କିନ୍ତୁ ମତେ ଇଣ୍ଡୁରି ପିଠା ବହୁତ ଭଲ ଲାଗେ। ଆମ ଘ ଘରେ କିନ୍ତୁ ହଉନି ଆଉ ମତେ ଯୋଉ ତମର ଯୋଉ କଁ ପର୍ବ ଥାଏ ସେତେବେଳେ ଯୋଉ ଏଣ୍ଡୁରି ପିଠା ହୁଏ। ମତେ ସେଇ ପିଠା ଖାଇବାକୁ ବହୁତ ଭଲ ଲାଗେ। କିନ୍ତୁ ଆମର ଏଠି ଫାଷ୍ଟ ଦଉ ଥିଲେ ଆମର ଯୋଉ ଏଇଠି ରହୁଥିଲେ ନା ତ ସେମାନେ ଦଉଥିଲେ। ଏବେ ଆଉ ଦଉନାହାନ୍ତି।
ଓହୋ। ହଉ ଆମର ହଉ ମୁଁ ତ ପାଇଁ ନେଇକି ଯିବି। ଆ ଯୋଉ ସେଇ ଯୋଉ ପତ୍ର କଦଳୀ ପତ୍ରରେ ଟିକେ ପିଠଉ ଦିଅନ୍ତି। ତାପରେ ଯୋଉ ପୁରରୁ ଦିଅନ୍ତି ସେ ପୁର ଦେଇ ଦେଇକି ତାପରେ ସେ ପିଠାଟାକୁ ଦେ ଦେଇଦିଅନ୍ତି। ତାପରେ ହେଇଯାଏ ଏଣ୍ଡୁରି ପିଠା।
ହଁ ଅ।
ଆଉ ଜାଣିଚୁ ଅ ଆମର ଯୋଉ ଓଡିଶାର ମୁଖ୍ୟ ଖାଦ୍ୟ କଣ କହିଲୁ?
କଁ?
ଆମର ଓଡିଶାର ମୁଖ୍ୟ ଖାଦ୍ୟ ନୁହଁ କି ଭାତ ଆଉ ରୁ ଟି ନା ଭାତ ଆମର ଓଡିଶାର ରୁଟ୍ ଭାତ ହଉ ଅ ଭାରତର ହଉଚି ରୁଟ୍ ହଁ ଆମର ଭାତ ସେ ପଖାଳ।
ହଁ।
ହୁଁ।
ମୁଁ ଆଜି ମେହେନ୍ଦୀ ନାଇଛି।
ହଁ ବା ଏଇ
କାଲି ଆମର ଗୋଟେ ପର୍ବ ଅଛି ତ ସେଥିରେ ନୂଆ ଡ୍ରେସ ପିନ୍ଧିବା ଆ ସେଇମାନେ ସମସ୍ତେ ପିନ୍ଧନ୍ତିନି ଆମ ଘରେ ପିନ୍ଧିବେ ସମସ୍ତେ ପିନ୍ଧିବେ। କାଲି ଆମର ଏଇଠି ଗୋଟେ ଭୋଜନ ଇ ହବ ବଡ ଏଠି ପୁରା ଖାଇବା ଗୋଟେ ହବ ମାନେ ଖେଚୁଡି ଟାଇପ ହବ ସେଇଟା ଆମର ପୁରା ଗାଁ ସାରା ବଣ୍ଟ ବଣ୍ଟା ହବ ଆଉ କ୍ଷୀର ହଁ ଗୋଲାପ ପାଣି ଯୋଉ ଜଳ ତାପରେ ଯେଉଁ ନଡ଼ିଆ ସବୁ ପକେଇକି ଗୋଟେ ସରବତ ହୁଏ ସେ ସେଟା ବି ନେଇକି ଆମ ଗାଁ ସାର ପୁରା ବଣ୍ଟା ହୁଏ।
ମାନେ ତମର ବାଣ୍ଟିବ ନା
ଆମେ ବାଣ୍ଟିବା ଆମ ଘରେ ହୁଏ। ଏଇଟା ଆମ ଗାଁରେ ଖାଲି ଆମ ଘରେ ହୁଏ ଏଇଟା ହବ ଆମେ କାଲି ସବୁ ନୂଆ କପଡା ପି ଡ୍ରେସ୍ ପିନ୍ଧିବୁ ତାପରେ ଆମ ମୋ ମାମୁ ଘରକୁ ବି କାଲି ଯିବାର ଅଛି। ସେଇ ନାଇଁ କିି ମୋ ସାନ ଭଉଣୀ ନା ମତେ ମେହେନ୍ଦୀ ନାଇ ଦେଇଛି।